ହ୍ୟାଲୋ ହୁଁ। କଣ କରୁଥିଲ କି?
ଆମ ଆଡ଼େ ଆଜି ଟିକେ ପବନ, ବର୍ଷା ଆଜି ଟିକେ, ହେଇଛି ଖୁସି। ଖୁସି ଲାଗୁଛି।
ଆସ୍ ଆମର ବି ସେମ୍, ଆଜି ଏତେ ଦିନ ପରେ ବର୍ଷା ହେଇଚି।
ଆମର କଣ କନି ଏଇ ବର୍ଷା ଏଇ ଟିକେ ଟିକେ ଏବେ ହେଲା।
ହଁ, ମାନେ ଏବେ ଝିପି ଝିପି ବର୍ଷା ହଉଛି।
ହାଁ ହଉଛି କିନ୍ତୁ ଚାଆ ତିନଟା ସାଢ଼େ ତିନଟା ବେଳୁ ଜୋରେ ପବନ ହେଇଛି।
ଓହୋ ଆମର ବି ସେଇଆପା ସେତେବେଳକୁ ଆମର କସିକି ଜୋରରେ ବର୍ଷା ହେଇକି ପୁରା ନାଦି ନେଲା ବର୍ଷା ଆଉ ବହୁତ ଥଣ୍ଡା ଲାଗୁଛି ଏବେ ପାଗ ଟା।
ଉଁ ହୁଁ।
ହୁଁ ଆଉ ଆଉ ତମର ଆଜି ଟିକେ ଶାନ୍ତି ପାଇଲ ଆଉ ଗରମରୁ ଆଉ ଖରାରୁ।
ହଁ ଆଜି ପୁରା ଶାନ୍ତି କଣ କୁହନି। ଆରେ ବହୁତ ଗରମ ହୋଉଥିଲା, ମାନେ ସହି ନପାରିଲା ଭଳିଆ।
ହଁ ପରା ଆଉ ଆଜି କଣ ରୋଷେଇବାସ କରିଥିଲ?
ଆଜି କନ୍ ଶାଗ ଭଜା କରିଥିଲୁ। ଆଳୁ ଆଳୁ ଭର୍ତ୍ତା ହେଇଥିଲା ଆଉ ଜହ୍ନି ଟମାଟୋ, ବଢି ଏଇଟା ସବୁ ପୋଡା ହେଇଥିଲା ତାକୁ ଛେଚା ହେଲା ଆମ୍ବ ଆଉ ଦହି ପଖାଳ।
ଆରେ ବାହା ଦହି ପଖାଳ ତ ବଢିଆ ଆଉ।
ଦହି ପଖାଳ ତାପରେ ଦିଆହେଇଥିଲା ଛୁଙ୍କ କଣ କୁହନି ଭେରସୁଙ୍ଗା ପତ୍ର ଆଉ ସେ ଫୁଟଣ, ଶୁଖିଲା ଲଙ୍କା। ତେଲ ପକେଇକି।
ଆଚ୍ଛା।
ତମେ ଭାତ ଅଳ୍ପରେ ଖାଏ ଦହି ଲଗେଇକି।
ଆଚ୍ଛା।
ସେ ଛୁଙ୍କଟା ଟିକେ ଭଲ ବାସ୍ନା ହୁଏନି ନା?
ହଁ ହଁ ମଯା ଆସେ।
ହୋଟେଲ ଫୋଟେଲରେ ଦେଖୁନ, ସେ ଅଳ୍ପ ଟିକେ ଭାତ ଦେବେ। ସେ ଛୁଙ୍କ ଦେଇଦେଏ। ଥିବେ ତାମେ ସେ ଅଳ୍ପ ଭାତ ଆଉ ସେ ତା ଯୋଉ ତୋରାଣିଟା ଯୋଉ ପାଣି ଭଳିଆ ତାକୁ ପିଇଦେବ ତ। ମୁଁ ଆଉ ଖାଇବିନି।
ହଁ ପରା।
ସେମତି।
ଆଉ ଆଜି ଆଉ ଆଜି କଣ ରାତିରେ କଣ ଖାଇବାକୁ ଫୁଣି କରିବ?
ରାତିରେ ଆଜି କଣ କରିମୁ ଆଜି ରୁଟି କରିମୁ।
ହୁଁ।
ରୁଟି ହବ ନହେଲେ। ରୁଟି କି ପୁରୀ ଯଦି ଆଉ ଟିକେ ବେଶୀ ବର୍ଷା ହୁଏ। ତାହେଲେ ପୁରୀ ହବ ଯଦି ବର୍ଷା ଏତିକୁରୁ ରହିଯାଏ ତାହେଲେ ରୁଟି।
ଅହ।
ପୁରୀ ହବ ଆଉ ହଉଚି ବୁଟ ଭେଦେଇ ଥିନି ତାକୁ ତରକାରୀ କରିମି।
ହଁ ପୁରୀ ଆଉ ବୁଟ ତରକାରୀ ଟା ସହିତ ପୁରୀ ଟା ବହୁତ୍ ଟେଷ୍ଟି ଲାଗେ ତାପରେ ପାଗ ତ ହେଇଛି ଆଉ। କରି ଖାଇବ ଆଉ।
ହଁ।
ହୁଁ। ଏ ମୁଁ ଦେଖୁଥିଲି ଯେ ଏବେ ଆମର ଯୋଉ ଏଇ ଯୋଉ ପଣସ ଗଛରା ମୁଁ ଦେ ବସଚି ବାରିରେ ପଣସ ଗଛଗୁରାକୁ ଦେଖୁଥିଲି ଯେ। ଭାବୁଛି କଣ ଏରା ଏତେ ପଣସ ଗୁଡା ସବୁ ରହିଗଲା ଆରେ ଇଞ୍ଚରରେ ଖାଇ ଦେଇଥିଲେ ହେଇଥାନ୍ତା। ଇଞ୍ଚରଟା ମତେ ଭାରି ଭଲ ଲାଗେ ତମେ ଇଞ୍ଚର ଖାଅ ନା?
ଇଞ୍ଚରା ହଁ ଆମେ ତାକୁ ତର୍ ତରକାରୀ ଖାଉ ନହେଲେ ତାକୁ ବରା କରିକି ବି ଖାଇଦେଲେ ଟିକେ ବେଶୀ ଭଲ ଲାଗେ। ଏ କାହିଁ କୁହନି ବରା ଟା ଟିକେ ଭଲ ଲାଗେ ଭଲ ଲାଗେ।
ଆଉ ବେସନରେ ଯୋଉ ଭଜା ଟା କରନ୍ତି।
ସେଇ ପା ବେସନରେ ସେଇଟା ଉ ଚ୍ଛା ହଁ ସେଇଟା କରନ୍ତି। ବେଶ ଅମ୍ବରା ବି ସେଇ। ହୁଏ ଆଗେ ତାକୁ ସିଜେଇ ଦବ ନା କାଟିକି ତମେ ଲୁଣ ହଳଦୀ ଦେଇକି। ଅଳ୍ପ ସିଝା ହେଇଯାଇଥିବ ବାହାର କରିଦେଇକି ତାପରେ ବେସନ ଗୋଳେଇକି। ଟିକେ ଖାଇବା ସୋଢା ଆଉ ଟିକେ। ପାଉଡର ସବୁ ପକେଇ ଦେଇକି ଛାଣିକି ତମେ ଖାଇବ ଭଲ ଲାଗିବ।
ହଁ ପା ବହୁତ ଟେଷ୍ଟି ଲାଗେ ଯେ ସେଇଟା ମୁଁ ଏଇନା ଦେଖୁଥିଲି ଯେ ମୁଁ କହିଲି ପଣସ ତ ହେଇଗଲାଣି। ପଣସ ହେଇଗଲା ବଡ ହେଇଗଲାଣି।
ନହେଲେ ଟିକେ ଖାଇଥିଲେ ହେଇଥାନ୍ତା ଏଇନା। କିଛି ବି ଭଲ ଲାଗୁନି ଯୋଉ ଗରମ ଯୋଗୁ କିଛି ଖାଇବାକୁ ଭଲ ଲାଗୁନି। ମଝିରେ ଇଞ୍ଚରା ଯୋଉ ହୁଁ। ମୁଁ କହିଲି ମଝିରେ ଯେତେବେଳେ ଇଞ୍ଚର ଚାଲିଥିଲା ସେତେବେଳେ ଆମେ ସବୁ ଖାଉଥୁଲୁ ଆଉ ଏବେ ତ ଆଉ ଖାଇ ହବନି ଆଉ।
ଏବେ ବଡ଼ ହେଇଗଲାଣି ଏବେ ଏ ମୁଁ କର ନା ଏଇନା କରଦିଅନ୍ତେ କଣ କୁହନି ସେ ପଣସର ପିଠା। ଯୋଉ। ତା ମଞ୍ଜିିକି ବାହାର କରିଦେଇକି ଯେମତି ଗ୍ରାଇଡିଙ୍ଗ ଚା ମାନେ ବିରି ଚାଉଳ ବାଟିଲା ବେଳେ ସେ ପଣସ। ଯୋଉ ବାହାରେନି ତିନି ଚାରି ଗୁଳା। ଗ୍ରାଇଣ୍ଡରରେ ପକେଇକି ବୁଲେଇ ଦେଇକି ପିଠା କଲେ ସିଏ ଗୋଟେ ବାସ୍ନା ହବ।
ଆଚ୍ଛା ହଁ ଆମର କଣ କହିଲ ହୁଁ। ମତେ ବି ପଣସ ଭଲ ଲାଗେ ଯେ କିନ୍ତୁ ଆମର କଣ କହିଲ ପଣସ ଟା ଖାଇଲେ ବି ଅଧିକ ମାନେ। ଦେହ ପାଇଁ ବି ଭଲ ନୁହଁ ନା ପେଟ ଖରାପ ହେଇଯାଏ ମୋର।
ହଁ ହଁ ହଁ ନା ତମେ ବେଶୀ ବି ପକେଇବନି ପିଠା କଲେ ତିନି ଚାରି ଗୁଳା ପକେଇଲେ ସେତିକି ତମେ ସମସ୍ତେ ଖାଇବ କେବଳ ପଣସର ବାସ୍ନା ହୁଏ ସେ ପିଠାରେ ଗୁଡ ପକେଇଲେ ଆଉ ଆଉ ମୁଁ ବି ସେଗୁରା ଜାଣିିନଥିଲି। ଆମ ମା କିନ୍ତୁ କରନ୍ତି ସେ ପିଠା। ଗ୍ରାଇଡିଂ କରିଦେବେ କରିଦେଇନି ଗୁଡ ପକେଇଦେବ ପକେଇଦେଇ ସେ ପିଠା କରିବି ପୁରା ସକୁଳୁ ପିଠା ଭଳିଆ ଲାଗିବ।
ଆଚ୍ଛା ଆଉ କଣ କହିଲ ଅ ମୁଁ ଆଗରୁ ଛୋଟ ଯେତେବେଳେ ଥିଲି ଛୁଆ ଥିଲି ଯେତେବେଳେ ମୁଁ ଖାଇବି ପଣସ ମାନେ ଆମର ପଡ଼େ ନା ପଣସ ବହୁତ ଗଛ ଆମର ଅଛି। ତମେ କେତେବେଳେ ଗୋଟେ ଦିଟା ଏମତି ବିକ ଖାଇଦଉୁ ଛୁଆ ତିନି ଚାରି ଜଣ ବସି ଖାଇଦବୁ ସେ ପଣସା ପରେ ଆମେ ଚିରିକି ଜଣା ବି ପଡେନି ଏଥର ଗୋଟେ କୁଳା ଗାଇଲା ବେଳକୁ ମାନେ କାଲି କଣ ହବ କି ଡର ଲାଗୁଛି।
ହୁଁ।
କି ଏଥର ଟିକେ ଇଏ ହେଇଗଲାଣି ନା।
ପେଟ ଖରାପ ହେବ କି ଗ୍ୟାସ୍ ହବ କେଉଁ ରୋଗ ନାହିଁ ମଣିଷ ଦେହ ଭିତରେ।
ସେଇବା।
ତମେ ଗୋଟେ ଖାଇବା ଯଦି ବେତାଳିଆ ହେଇଛି ତାହେଲେ ତମର ସବୁ ଖରାପ ହେଇଯିବ।
ହୁଁ କିନ୍ତୁ ପଣସ ମଞ୍ଜି ଟା ସେଇଥିପାଇଁ ପୋଡିକି ଖାଆନ୍ତି। ପଣସ ମଞ୍ଜିଟା ଭାରି ବଢ଼ିଆ ଲାଗେ ଖାଇବା ପାଇଁ।
ପଡା ଯୋଉ ଛେଚିକି ଖାଆନ୍ତି ବଡି ବଢି ଚୁୁରିଲା ଭଳିଆ ଯୋଉ ଛେଚିକି ଖାଆନ୍ତି ତ?
ହଁ ଛେଚିକି ତ ଖାଆନ୍ତି ସେଇଟା ହଉଛି ଚଟଣୀ। ତାସହ ଗୋଟେ କରନ୍ତି କଣ କହିଲ କାଟିକି ତରକାରୀ ତରକାରୀ ଭଜା ବି କରାଯାଏ ପଣସ ମଞ୍ଜି ଆଉ ତା ସହିତ ସେଇଟା ଆମର କଣ ହୁଏ କହିଲେ ପୋଡ଼ିକି ଖାଲି ପୋଡ଼ିକି ନର୍ମାଲ୍ ପୋଡ଼ିକି ଖାଇବା ବହୁତ ଟେଷ୍ଟି ଲାଗେ। ତମେ ଏ ତେ ଆସିବ କେତେବେଳେ ଆମର ପଣସ ନବ ସେ ମଞ୍ଜି ଖୋଲିକି ନେଇକି ଖାଇବ ବହୁତ ଟେଷ୍ଟି ସେଟାକୁ ତୁମେ ଭଜା କରିପାରିବ। ତରକାରୀ କରିପାରିବ ତା ସହିତ କଣ କହିଲା ତାକୁ ଚଟଣୀ ବି ତମେ ଯୋଉଟା କହୁଛ ଚଟଣୀ। ସେଟାକୁ ମାନେ ବା ଟିକି କିମ୍ବା ଗ୍ରାଇଣ୍ଡିଙ୍ଗ କରିକି ସେଇଟାକୁ ଖାଇପାରିବ ମସଲା ଫସଲା ଦେଇକି।
ଭଲ ଲାଗେ କଣ କରୁନି ଯୋଉ ଖଡା ଶାଗ ଟା ମିଳିନି ନା ଶାଗର ଯୋଉ ଖଡା ଶାଗ ମ ଯୋଉ କୁହନ୍ତି ଗୋଟେ ସେ ଯୋଉ ଖଡ଼ା ଶାଗକୁ ପକାଇକି ବାଇଗଣ ଆଉ ସେଇ ପଣସ ମଞ୍ଜିିକି ପକେଇକି କଲେ। ମୁଁ ଖାଇଥିଲି ଗୋଟେ ଥର ଭଲ ଲାଗୁଥିଲା। ପଣସ ମଞ୍ଜି କଣ କୁହନ୍ତି ମିଠା ଲାଗେ। ହ
ପଣସ ମଞ୍ଜି ଟିକେ ମିଠା ଲାଗେ ମୁଁ ସେଥିପାଇଁ କଣ କହିଲା ସେଟା ତରକାରିରେ ପକେଇନି ମୁଁ ଖାଏନି ପଣସ ମଞ୍ଜି।
ତରକାରୀ ମିଠା ହେଇଯିବ ମିଠା ହେଇଯିବନି ତୁମେ ପାଟିକି ଲାଗିବ ମିଠା ମିଠା।
ହଁ ହଁ। ମତେ ପଣସ ଆସିଲେ ଏତେ ଭଲ ଲାଗେନି ପଣସ ମଞ୍ଜି ଛୋଟବେଳେ ମୁଁ ବିଲକୁଲ ଖାଉନଥିଲି ବଡ଼ ହବାର ଜାଣିଲି ତାର ଇଏ ତାର ପୋଡା ଟା ମତେ ଭଲ ଲାଗେ କିନ୍ତୁ ସେ ତରକାରୀରେ ପଡ଼ିଲେ ମୁଁ ଖାଏନି। ତାପରେ ଧୀରେ ଧୀରେ ବଡ ହେଲା ପରେ ଟିକେ ଟିକେ ଖାଉଛି ଆଉ।
ଓ ହୋ। ଆଉ ସେ ଯୋଉ ପଣସ ପଣସ କଠା ନୁହଁ ସେ ପଣସ କଠାକୁ କେମିତି ତରକାରୀ କରନ୍ତି?
ସେଟାକୁ ନା ସେଟାକୁ କିଛି ନାହିଁ ତମେ ପଣସଟା ତ କାଟିବା ବହୁତ୍ ମୁସ୍କିଲ୍। ତାକୁ ତ ତମେ ଜାଣିଥିବ କେମିତି କଟା ଯାଏ। ତାକୁ ଭଲ କି ତା କଣ୍ଟା ଚୋପା ଟା ଖୋଲିକି ଆଉ ତାର ଯଉ ଭିତରର ଯଉ ଅଠାଳିଆ ଅଂଶ ନୁହେଁ ତାର ଯଉ ମ ସେଟା ତ ଅଠାଟା।
ହ
ସେଟା ଆଉ ପଣସ ର ବହୁତ୍ ସାରା ଅ ଅଠା ବାହାରେ ତ ପଣସ କାଟିଲା ବେଳେ ସବୁବେଳେ ସୋରିଷ ତେଲ ବା କିଛି ତେଲ ଲଗେଇ କାଟିଯିବା ପଡିବ। କାଟିବାକୁ ପଡିବ ସେଟାକୁ କାଟିଲା ପରେ କଣ କରିବ କହିଲ ମସଲା ଯେମିତି ପୁରା ପଣସଟା ଚିକେନ୍ ଟାଇପ୍ ର ସବୁ ପୁରା ମସଲା କୁ ହିଁ କଷିକି ପଣସଟାକୁ-ପଣସଟାକୁ କିନ୍ତୁ ପ୍ରଥମେ ସିଜେଇଦବ ପଣସକୁ ସିଜେଇଦବ ସିଜି ସାରିଲା ପରେ ତାକୁ ଖୋଲିଦବ ସିଜେଇଲା ବେଳେ ତାକୁ ହଲଦୀ ଆଉ ଲୁଣ ଦେଇକି ତାକୁ ସିଜେଇ ଦେଇଥିବ ତାପରେ ଖୋଲିଦବ ତାପରେ ତମର ଯଉ ମସଲା ତମେ ଯାହା ମସଲା କରିବାକୁ ଚାହୁଁଚ ଯେମିତି ସେ ଯଉ ପିଆଜ, ରସୁଣ, ଅଦା ଆଉ ଜିରା ଏରା ସବୁ ଗ୍ରାଇଣ୍ଡିଙ୍ଗ୍ କରିକି ବାଟିକି ତମେ ଯେମିତି କଷିକି ସେଇଟାକୁ ପକେଇକି ତରକାରୀ କରିବ ଆଉ କିନ୍ତୁ କଣ କହିଲ ପଣସ ର ଯଉ ତରକାରୀ ଟା ନା ତମେ ତମେ ସତ କଥା କହୁଚ ତମ- ତମ କତିରେ ପଣସ ତରକାରୀ ଥୁଆହେଇଥିବ ଆଉ ଚିକେନ୍ ତରକାରୀ ଥୁଆ ହେଇଥିବ ତମେ ଯେତେ ଚିକେନ୍ ତରକାରୀ ଭ-ମାନେ ଭଲ ପାଅ କିନ୍ତୁ ତୁମେ ଚିକେନ୍ ଟାକୁ ଛାଡ଼ିକି ପଣସ ତରକାରୀ ଖାଇବ ମାନେ ମୋ ବଉ ଏମିତି କରେ ଏତେ ଟେଷ୍ଟି ଲାଗେ। ମୁଁ ପୁରା ମାନେ ଚିକେନ୍ ଲଭର୍ କିନ୍ତୁ ମୋତେ ପଣସ ତରକାରୀଟା ତାଠୁ ବି ଅଧିକ ଟେଷ୍ଟି ଲାଗେ।
ହଁ ମୁଁ ସେଥିରେ କଣ କରେ ଟିକେ ତେଜପତ୍ର ଡାଲଚିନ୍ ଫାଲଚିନ୍ ପକ୍ ଦେଲେ ସିଏ ବାସ୍ନା ହେବ ତରକାରୀ ସିଏ । ଆ- ଚିକେନ୍ ବାସ୍ନାହେଲା। ମୁଁ ଆମର ସେ ପଣସ କୁ କଣ କରେ ଡାଲ୍ମା ବି କରନ୍ତି। ଡାଲ୍ମା କେମିତି କରନ୍ତି କୁଅନି? ମସୁର ଡାଲି-ମସୁର ଡାଲିରେ ଡାଲ୍ମା କରନ୍ତି। ସେ ଭଲ୍ ଲାଗେ। ସେ ଆଗେ ପ୍ରେସର୍ ରେ ବସିଥିବ ଆଳୁ, ବାଇଗଣ, ସେ ପଣସ କଠା
ଆଛା।
ଯଦି ଛୁଇଁ ବି ପକେଇଲେ ଭଲ ଲାଗିବ ଛୁଇଁ ଟା କଣ କୁହନି ଯେତେବେଳେ ହେଇ ଆସୁଥିବ ଗୋଟେ ସିଟି ମାରିଥିବ ତା ସେକେଣ୍ଡ୍ ସିଟିି ବେଳକୁ ଛୁଇଁ ପକେଇବ। ଫାଷ୍ଟ୍ ଫାଷ୍ଟ ଏକାଥରେ ବସେଦଲେ ଛୁଇଁ ପୁରା ମେଲ୍ଟ୍ ହେଇଯିବ ଛୁଇଁ ଦେଖୁନ ଇଆଡେ ଏରା ସବୁ ପାରୁ ବାହାରୁଚି। ବାହାରି ଯିବ ଛୁଇଁଟାକୁ ହବାକୁ ଥିବ-ର କିଛି ସମୟ ତାକୁ ବାହାର କରିଦେଇକି ଫେରେ ଆଉ ଥରେ ଛୁଇଁ ପକେଇଲେ ସେ ଟିକେ ଦର ସିଜା ଭଳିଆ ଥିବ। ତାପରେ ଯେମିତି ଆମେ ଭେର୍ସୃଙ୍ଗା ପତ୍ର, ଶୁଖିଲା ଲଙ୍କା ଟିକେ ମାନେ ଅଦା ରସୁଣ ମସଲା ଦେଇକି ତାକୁ ଟିକେ କଷି ଦେଇକି ସେ ଡାଲ୍ମା ଟାକୁ ଢାଳିଦବ।
ଆଚ୍ଛା।
ସିଏ ଲାଷ୍ଟ୍ ବଳକୁ ଟିକେ ଗରମ୍ ମସଲା ଗୁଣ୍ଡ କରିକି ରଖିଥିବ ସେ ଛିଞ୍ଚିଦବ ସେ ଖାଲି ଭାତ ଟା ବେଳେ ବେଳେ ସେ ପଣସ କଠା ଡାଲ୍ମା ହେଲେ ଭାତ୍ ଭାତ ଡାଲ୍ମା ଟିକେ ଖାଇଦଉ।
ଆଛା- ହଁ। କିନ୍ତୁ ପଣ ତମେ ସେଟାକୁ ଆଉ ଗୋଟେ ବି କରିବ ତମେ ଜାଇ ପକେଇବା ସହିତ ମନେକର ଆଳୁ, ଜାଇ ପକେଇଲ ନା ତା ସତ ବିିଲାତି ପ ବିଲାତି ତ ପକେଇବ ତା ସହିତ କଣ କହିଲ ତମେ ବ ମାନେ ଏକାଥରେ ମସଲା ବାଟଣ ସହିତ କଣ କହିଲ ବାଟଣ ସହିତ ତମେ ଜାଇ ପକେଇକି ବି କରିପାରିବ ସେଟାର ବି ଟେଷ୍ଟ ବହୁତ ଭଲ ଲାଗେ। ମାନେ ମସୁର ଜାଇ ପକେଇବ ଆଉ କିଛି ଜାଇ ନୁହଁ ମସୁର ଜାଇ, ଆଉ ତା ସତ କଣ କହିଲ ବାଟଣ ଦେଇକି ମାନେ ଯେମିତି ଦିଟା ଇଏ କ ମସୁର ଟା ତ ପ୍ରାୟତଃ ମସଲା ସହିତ ହୁଏନି ନା! କିନ୍ତୁ ତମେ ଚାହିଁଲେ ବି ବାଟ୍ନ ସହିତ ମସୁର ଦେଇ କରିପାରିବ ବଢିଆ ଲାଗେ। ସେ ଇଁଞ୍ଚର ପାଇଁଁ, ହୁଁ ସେଟାର ବି ଗୋଟେ କମ୍ବିନେସନ ଭଲ ଲାଗେ। ମୋ ବାପାଙ୍କର କଣ ଜାଣିଚ ନା ମୋ ବାପାଙ୍କର ନା ସବୁଥିରେ ଜାଇ ଦରକାର। ମାନେ ତାଙ୍କର ସବୁଥିରେ ଜାଇ ପୁଣି ମସୁର ଜାଇ। ସେ ହ ସିଏ ବୁଟ ଡାଲି ପସନ୍ଦ ହଁ ସେ ବୁଟ ଡାଲି ପସନ୍ଦ କରନ୍ତି ବୁଟ ତାଙ୍କର ଭଲ ଲାଗେ, ନହେଲେ କିନ୍ତୁ ତାଙ୍କର ମସୁର ଜାଇ କିନ୍ତୁ ତାଙ୍କର ସବୁ ଯା ସବୁଥିରେ ମସୁର ଜାଇ। ତ ବୋଉ ଯୋଉ ବାଟଣ ଦିଆ ତରକାରୀ ବି କରେ ନା ସେଥିରେ ବି ମସୁର ପକେଇ ଦିଏ ଆଉ ତାର ଟେଷ୍ଟ ବହୁତ ବଢିଆ ଲାଗେ, ଆଉ କଣ କହିଲ ମସୁର ଟା ବହୁତ ବହୁତ ପକାଏ ବୋଉ। ମାନେ ପୁରା ବହଳିଆ ବହଳିଆ ହୁଏ ଆମର, ଆମର ତରକାରୀଟା ପୁରା ବହଳିଆ ଆମର କେବେ ପାଣିଆ ତରକାରୀ ମୋ ବାପା ଟିକେ ଭଲ୍ ପାଆନ୍ତିନି। ତାଙ୍କର ଟିକେ କଣ କହିଲ ଅଛି ଯେ ଆମେ ଏମିତି ମୁଁ ଏମିତି ଖାଇଲେ ନ ହବନି ତାଙ୍କ ଟିକେ ସେ ଟିକେ ଖାଇବାରେ ଟିକେ ଅଛନ୍ତି ଇଏ ମାନେ ସିଏ ଏମିତିି ନୁହେଁ ଯାହା ନାହିଁ ସେଇଆ ଖାଇଦେବେ।
ହଉ ତାହେଲେ ଝିଅ ମରୁନୁ ହାଲୋ, ହଉ ମୁଁ ରଖୁଛିଁ ପରେ କଥା ହବା।
ହଉ ହଉ।